ହ୍ୟାଲୋ।
ହ୍ୟାଲୋ! ହଁ, ସୁଭା ଯାଉଛି ନା?
ହଁ, କଣ କରୁଛ?
କିଛି ନାହିଁ। ସହିଥିଲି ଏବେ। ହ୍ୟାଲୋ।
ଶୋଇପଡ଼ିଥିଲ!
ହଁ ଶୋଇଯାଇଥିଲି ଟିକେ, ପଡୁ ପଡୁ ଶଇଯାଇଥିଲି। ଆ, ତମେ କଣ କରୁଛ?
ମୁଁ ଏଇ ପୁଅକୁ ଶୋଇ ପକଉଥିନି, ବସିଥିନି ଆଉ। କଣ କରିଆ? ପୁଅକୁ ଶୋଇ ପକଉଥୁନି, ସେନା ଶୋଇଲା ତ ସେଇଠି ବସିଥିଲି। ଭାବୁଥିନି, ଶୋଇମି ବୋଲି। ମୁଁ କହିଲି ଏଇନା ଫାଙ୍କା ଟାଇମ୍ଟା। ଆଉ କଣ ଶୋଇବୁ ଏଇନାକେ ସନ୍ଧ୍ୟା ବି ହେଲାଣି। ସେଇଥିପାଇଁ ଆଉ ଶୋଇଲିନି।
ହଁ। କାମ ତ ସାରିଲେଣି?
ଆଉ, ଏଇନା କଣ ଖାଇବ? ସନ୍ଧ୍ୟା ତ ହେଇ ଆସିଲାଣିି।
ଏବେ ଖାଇଦବୁ ଦେବୁ ଚୋଡମ୍ ଚୁଡା ଚିନି ଖାଇବବୁ ଆଉ। ହ୍ୟାଲୋ ହୁଁ କାମ ସବୁ ସରିଲା?
ହଁ, କାମ ସବୁ ସରିଲାଣି। ଖାଲି ରୋଷେଇବାସ ହବପୁଣି ଆଉ। ସବୁ ସରିଛି କାମ। ଏ ଏଇନା ତ ସା ପାଞ୍ଚଟା ଟାଇମ୍ ହେଇଛି। ଛଅଟା ସାଢ଼େ ଛଅଟା ବେଳକୁ ପୁଣି ଚୁଲି ଫୁଲି ଲଗେଇ
ହଁ-ଅ, ଯେ ବର୍ଷା ଛି। ଥଣ୍ଡା ବି ଲାଗୁଛି।
ହଁ, ଟିକେ ଥଣ୍ଡା ଲାଗୁଛି। ବର୍ଷା ଟା ଟିକେ ଆମ ଆଡେ ଟିକେ ଟିକେ ଟିକେ ଟିକେ ପକଉଛି। ବର୍ଷା
ହୁଁ। ଆମ ପଟେ, ଆମ ପଟେ ବି! ଟିକେ ବର୍ଷା ଦଉଛି। ଛାଡୁଛି, ପୁଣି ବର୍ଷା ଦଉଛି, ଏମିତି
ହୁଁ, ହୁଁ।
ହଁ, କରେଣ୍ଟ ବି ଆସୁଛି, ପଳଉଛି, ଆସୁଛି, ପଳଉଛି।
ହୁଁ, ନା ଆମର କରେଣ୍ଟ ଯାଉନି। କରେଣ୍ଟ ଅଛି। ଟିକେ ଟିକେ ଟିକେ ଟିକେ ବର୍ଷା ପକଉଛି ଆଉ। ଉଁ କରେଣ୍ଟ ଏତେ ଯାଏନି ଏପଟରେ।
ଓହୋ, ଟିକେ ବର୍ଷା ଦେଲେ, ପଡେଇଯାଏ କରେଣ୍ଟ।
ଉ ହୁଁ, ଗଲେ ବି ଶୀଘ୍ର ପଳେଇ ଆସେ। ଏତେ ସମୟ କଟେନି।
ହୁଁ, ଏପଟେ ବି କେବେ କେବେ? ଏମିତି ବର୍ଷା ଦେବ ଯଦି ମଟ ଖରାପ ଥିଲେ ଯୋଉ ସେ ଆଉ ଆଉ ଦିଅନ୍ତିନି ଆଉ। ଥିଲେ ତ ଚାଲୁ ହେଇଁଥାଏ ହଷ୍ଟେଲରେ।
ତା'ପରେ ହଷ୍ଟେଲରେ, ତମେ ତ ପାଠ ପଢୁଛ ନା, ହେଠି କଣ ଏତେ ସମୟ ଲାଇନ୍ କଟିବେ କି କାଟିବେନି।
ହଁ କେତେ କାଟନ୍ତିନି କେବେ କେବେ ବର୍ଷା ଥିଲେ ବାଇଚନ୍ସ କାଟେ ଆଉ ନହେଲେ କାଟେନି। ହାଲୋ।
ଘରକୁ ଯାଇଥିଲ ନା?
ହଁ ଏଇ ଖରା ଛୁଟିରେ ଯାଇଥିଲି। ଏବେ ତ ଆସିଲା ପରେ କ୍ଲାସ ଥିଲା ତାପରେ ଏଗଜାମ ସବୁ ଚାଲୁଚି ଏବେ ଆଉ ପୁଣି ଆସି ସରଲା ପରେ ଆଉ ପୁଣି ଆଉ କ୍ଲାସ ହବ। ଏକାଥରକୁ ଦଶହରାରେ ଯିବକୁ ପଡିବ ଘର।
ଉହୁଁ ଏଇନା ଏଇନା ଛୁଟି ନଥିବ।
ହଁ ଏବେ ଛୁଟି ନାଇଁ ଏବେ ଏକଥରେ ଦଶହରାରେ। ମଝି ମଝିରେ କିଛି ପର୍ବତେ ଛୁଟି ଅଛି ଆଉ ଦିନେ ଦିଦିନ ପରେ।
ହଁ ଦିନେ ଦିଦିନି ପାଇଁ ଯିବ ଦୋଉଡି ଦୋଉଡି ପୁଣି ଆସିବ ନା ଦୋଉଡି ଦୋଉଡି।
ହଁ ଆମ ଘରେତ ରାଉ କେଲ ଦିନ୍ ସନ୍ଧ୍ୟାରେ ବସ୍ ବସିଲେ ସକାଳେ ପହଞ୍ଚିବି। ଆଉ ଗୋଟେ ଦିନ ନଥିଲେ ଅନ୍ୟ ଦିନ କେମତି ଆସିବି ହି ଏତେ ଦିନ ଘରେ ଗଲା ପରେ ତ ଚାରି ପାଞ୍ଚ ଦିନ ସେ ଗୋଟେ ସପ୍ତାହ ତ ରହିବାକୁ ପଡ଼ିବ ନା।
ହୁଁ।
ହଁ ଆଉ ଆ ତମ ଝିଅ ଆସିଲେ ନା ନାଇଁ?
ଉଁ ଝିଅ ଆସିକି ଟିଉସନ୍ ପଳେଇଲାଣି।
ହୁଁ ହୋଉ ଟିଉସନରୁ ଆସି ନ-ଆସି ଆସିନି ସାଢେ ଛଅଟାବେଳେ ଆସିି
ନା ଛଅଟାବେଳେ ଆସିବ ପା ଆସିନି। ଏଇନା ପାଞ୍ଚଟା ସାଢେ ପାଞ୍ଚଟା ଏଇ ଛଅଟାରେ ଆସିବ।
ହୁଁ।
ଉଁ ହୁଁ। ଆଉ। କାଲି କଣ ଅଛି ଏଗଜାମ ତମର?
ହଁ କାଲି ଅଛି ଏଗଜାମ୍। ଗୋଟେରୁ ଚାରଟା ମୋର ଉଁ ଏଣ୍ଡୋକ୍ରାନୋଲୋଜି ସାଇନ୍ସ ନେଇଛି ନା।
ଓହୋ।
ହଁ। ସେଇରା ହିଁ ପଢ଼ୁ ଥିଲି ଆଉ କାଲି ଅଛି ଏଗଜାମ୍ ଆଉ ସୋମବାର ଦିନ ସରିଯିବ ସୋମବାର ଦିନ।
ଏଗଜାମ୍ ସର-ସୋମବାରେ ସରଜିବ ନା ତାପରେ ଫ୍ରି ହେଇଯିବେ ଆଉ କଣ।
ହଁ ଆଉ ପୁଣି ସତର ତାରିକ୍ କୁ ଅଛି ସେଦିନ ପ୍ରାକ୍ଟିକାଲ୍ ଏଗଜାମ ଗୋଟେ ଦିନ ଇଏବେ ତାପରେ ପୁରା ସରିଲା ଏଗଜାମ।
ଉଁ ଏ ବର୍ଷ ଲାଷ୍ଟ ଇୟର ନା ଆଉ ଅଛି ପଢିବା ପାଇଁ?
ଏଇଟା ହୋଉଚି ଆମର ସେକଣ୍ଡ ସେମ ଏବେ ସେକେଣ୍ଡ ଇୟର ହବ ଆମ
ଓହୋ।
ହଁ ଆଉ ଏସ୍ ନଅମାସ ଦଶମାସ ପରି ଅଛି ଆଉ। ବେଶୀ ନାଇଁ ସରିଯା ହଁ ଏଗଜାମ୍ ହେଲେ ପଳେଇ ଯିବୁ।
ହୁଁ ତାପରେ ଫୁଣି କଣ ପଢିବ ନା ଆଉ କଣ କରିବ?
ହଁ ଭାବିଚି ବିଏଡ କରିବି ବୋଲି ଦେଖାଯାଉ କଣ ହୋଉଚି। ଆଉ ସେଇ ନେଟ୍ ଏଗଜାମ ଦେଇକି ଦେଖିବି ଯୋଉ ଯଦି ଲେକଚରରେ ହବ ହେଲେ।
ହଁ ହଁ।
ଚେଷ୍ଟା ତ କରିବି ଆଉ ଆଉ ଯଦି କିଛି ଇଣ୍ଟରଭ୍ୟୁ ହବ ହେଲେ ବି ଦେବି ଆଉ।
ହୁଁ।
ହଁ ଏଗଜାମ୍ ଆଉ ବୋହୁତ ସବୁ କମ୍ପିଟେଟିଭ୍ ଏଗଜାମ୍ ବାହାରୁଛି ନା ତ ସେଇଠି ହିଁ ପକେଇ ଦେଖିବି କରିବି ଯଦି।
ହୁଁ ଉଁ।
ହୁଁ, ସେମିତି ବସି ରହିଗଲେ ହବନି ଆଉ।
ହୁଁ ବସିକି ରହିଲେ କଣ ହବ ବସିକି ରହିଲେ। କିଛି ହନି ପଢିକିନା ଖାଲିଟାରେ ଘରେ ରହିଲେ ବି କିଛି ହବନି ସବୁଆଡେ ଏଣ୍ଟ୍ରାନ୍ସ, ଫେଣ୍ଟ୍ରାସ, ଦେଲେ।
ହଁ।
କାଳେ ଭାଗ୍ୟ ଲକ ଥିବ କୋଉଟାରେ ବାଜିଯିବ।
ହଁ, ସେଇଆ। ଚେଷ୍ଟା ତ କରିବାକୁ ପଡିବ ଏବେ ବସିକି ରହିଲେ କିଛି ହବନି।
ଚେଷ୍ଟା ନ କଲେ କଣ ହବ ଚେଷ୍ଟା କଲେ ସବୁ କିଛି ହବ।
ହଁ ଆଉ ଘରେ ସମସ୍ତେ ଅଛନ୍ତି ନା ଆମେ ସି ନାହାନ୍ତି ଘରକୁ।
କଣ?
ଘରେ କହୁଛି। ଆସି ଘରେ ସମସ୍ତେ ଅଛନ୍ତି ନା ପଡେଇଲେ କଉ କୋଉଆଡେ ବୁଲିବା ପାଇଁ?
ନା ନା ଆମ ଆଡେ ବର୍ଷା ଟିକେ ଟିକେ ପକଉଚି ବର୍ଷା ବି ଡାକୁଚି ଘରେ ସମସ୍ତେ ତ ଅଛନ୍ତି କୁଆଡେ ଯିବେ ବର୍ଷ ଟିକେ ଟିକେ ପକଉଚି ସମସ୍ତେ ଅଛନ୍ତି ଘରେ ହୁଁ। ଟେ ବର୍ଷା ନ ହେଇଥିଲେ ଯେ ଯୁଆଡେ ଯିଏ ଯାଇଥାନ୍ତେ ଗାଁ ଫାଁ ଆଡେ ବର୍ଷା ଟିକେ ଟିକେ ପକ ଖୋଲିଛି ସେଥିପାଇଁ କିଏକୁଆଡେ ଯାଇନାହାନ୍ତି ଆଉ ଅଛନ୍ତି ଘରେ ଏକୁଟିଆ ଝିଅ ତାର। ଟ୍ୟୁସନ ପଳେଇଛି ପୁଅ ଟା ତାର ଏବେ ଏଇ ଜଷ୍ଟ ଶୋଇଲା ସେ ଶୋଇ ନଥିଲା ଯେ ଭଲସେ ନା ଶୋଇଲା। ସିଏ କେତେ ସମୟ ଶୋଇବକି ସମୁଦାୟ ଦଶ ମିନିଟ୍ ଶୋଇବ।
ହୁଁଉଁ।
ହୁଁ, ତାର ଶୋଇବା ହାଡଲି ଦଶ ମିନିଟ୍।
ହୁଁ, ହ ପୁଣି ରାତିରେ ପୁଣି ଲେଟରେ ଶୋଇବେ।
ହଁ, ରାତିରେ ସାଢେଆଠଟା ନଅଟାରେ ପୁଣି ଶୋଇବେ।
ହଁ ପଢ଼େଇ ଶୀଘ୍ର ଉଠି ଯାନ୍ତି ଛୁଆମାନେ ବେଶୀ ଶୀଘ୍ର ଉଠନ୍ତି।
ହଁବା ସିଏବା ସିଏ ମୁଁ ନ ଉଠୁଣୁ ସିଏ ବା ଆଗ ଉଠେ।
ହଁ, ସେରାତି ଚାରିଟା ବେଳେ ଉଠିଯିବେ କାନ୍ଦିବେ।
ହୁଁ ନାସେ କାନ୍ଦିବନି ଯେହେତୁ ଉଠିବ ରାତିରେ। ରାତିରେ ଉଠିବ ଏ ପୁରା ଭୋରରୁ ମୁଁ ଉଠିବି ତ ସିଏ ଉଠିବ ଯେମିତି କିଛି ବି କାମ କରିପାରିବୁନି। ତାପରେ ଛୋ ତ ଆଉ ଟିକେ ଛୋଟ ହେଇଥିଲା ଆ ତାକୁ ଶୋଇ ଶୁଆ ଦେଇକି ଯାହାକରିବୁ ଏଟା ଟିକେ ବିସିଲାଣି ତାର ହାମୁଁଡାଇ, ହାମୁଁଡାଇ ଜାରିଆଡେ ପଳଉଛି ନା ତାକୁ କୋଉଠି ଛାଡିକିନା ବି ଯାଇ ହବନି ଯଦି ଛାଡିବୁ ଜଣଙ୍କ ପାଖରେ ଛାଡିବୁ ନହେଲେ ନିଜେ ତାକୁ ଧରିକି ବୁଲିବୁ।
ହଁଅ।
ହଁ, ନହେଲେ ପଡିଯାଉଛିନା ଟିକେ ଷ୍ଟ୍ରଙ୍ଗ ହେଇନି ସେ ଭଲସେ। ପଡି ଯାଉଛି ପଛପଟକୁ ତା ମୁଣ୍ଡ ପିଟି ହେଇଯାଉଛି ସେ ଯୋରେ କାନ୍ଦୁଚି ବାରମ୍ବାର ପଛ ଟା ପିଟି ହେଇଗଲେ ବି ଖରାପେ।
ହଁ।
ସେଇଥିପାଇଁ ହେଲା, ତାକୁଆଉ ଛାଡି ହଉନି କୁଆଡେ ଆଉ। ପୁରା ଭଲସେ ଚାଲିବା ପର୍ଯ୍ୟନ୍ତ ତାକୁ ଏଇନାକେ ଜଗିବାକୁ ପଡିବ।
ହଁ।
ହୁଁ ଯେତେବେଳେ ପୁରା ଭଲସେ କମ୍ପ୍ଲିଟ ଚାଲିପାରିବ ସେତେ ତଳେ ତାକୁ ଛାଡିକି ଯାଇପାରିବ କୁଆଡେ ତଥାପି ତ ଡର ଲାଗୁଛି। ପୁଅ କୁଆଡେ ପଡି ପୁଡା ଯିବ କି କଣ କରିବ। କଣକରିବୁ ଛୋଟ ଛୁଆ ଏଇନା ଦି ବର୍ଷ ପର୍ଯ୍ୟନ୍ତ କଷ୍ଟ ଆଉ।
ହଁ ଆଉ ଟିକେ ବଡ ହେଲେ ଏ କୁଆଡେ ଛାଡିକି ଟିକେ ଯାଇହବ କାମ କରିହବ ଆଉ।
ହଁ ଟିକେ ସେଇବା କହୁଛି ଦି ବର୍ଷ ପର୍ଯ୍ୟନ୍ତ ଟିକେ କଷ୍ଟ। ଆଉ ଏବେ ଏଇନାକେ ଛାଡିକି ଯାଉନି ଯଦି ବି ଛା ଡିକି ଯିବୁ ଯାହା ପାଖରେ ପା ଯିବୁ। ଏକୁଟିଆ ଛାଡି କି ଯାଇପାରିବୁନି ତାକୁ ଗୋଟେ ଜାଗାରେ ଯଦି ଛାଡିଦବୁ ସେ ଆଉ ଗୋଟୋ ଜାଗାରେ ଯାଇକିନା ପଡିସାରିବଣି।
ହଁ ମୁଁ ମୁଁ ଦାଦା ଦାଦାଙ୍କ-
ଛୋଟ ଛୁଆଟେ ବି ସିଏ ଅଛି ତିନି ମାସ ଆଉ ଗୋଟେ ଛୋଟ ଛୁଆଟେ ଅଛି ଝିଅ ଛୁଆଟେ ଛୋଟିଆ ଛୁଆଟେ ସେ ତିନି ମାସ। ରସିଆ ବାବୁ ଟୀକା ନେଇଛି ଯେ କାଲି ସିଏ ଆଜି ଖାଲି କାନ୍ଦୁଛି, ହୁଁ, ହୁଁ ନହେଲେ ଆମେ ଦି ଜଣ ମିଶିକି ରୋଷେଇବାସ କରିଦଉ ଆଉ ସିଏ ଝିଅ ଟା କାନ୍ଦୁଛି ନା ତା ମାମା ଟିକେ ଛା କରିପାରୁନି ତ ତଥାପି ସେ ତାର ସବୁ ବାସନ କୁସନ ମାଜିକି ପାଣି, ଫାଣି ଆଣିକି ହାଣ୍ଡି କୁଣ୍ଡି ଓଜାଡିକି ରଖିଦେଇଛି ଏଇନା ରୋଷେଇ ତ ଆରମ୍ଭ ହେଇନି ରୋଷେଇ ଆରମ୍ଭ ହଉ ହଉ କା ସାଢେ ଛଅଟା, ଏଇ ଯେ ବାପା ଯାଇଛନ୍ତି କୁଆଡେ ଆସିଲେ ଚା, ଫା, ପିଇବେ ତାପରେ ଯାଇକିନା ରୋଷେଇ କରିବେ ଆଉ, ଉଁ ହୁଁ
ହଁ ମୁଁ ଏ ଉପରେ ବସିଛି ମୋ କ୍ଲିପଟା ତଳେ ପଡିଗଲା,
ହେ ହେଁ ହେ କେମିତି ଆଣିବ ପୁଣି ଯାଇକି? ତଳକୁ ସିନା ଯିବ,
ହଁ, ହଁ, ଆଣିବା ପାଇଁ ଯିବି, ଆଉ ମୁଁ ଏଠି ଗଛ ପାଖରେ ବସିଛି, ଓଉ କଣ କହିବି, ଏଇଯୋଉ ବାଲକନୀ ଉପରେ ବସିଛି ହେଲା, ତ ଗଛ କଣ ଗାଇବି ଗଛର ଡାଳ ପାଖରେ ଅଛି ମୋ ସାଙ୍ଗ ବସିଛି କୁ ପୁରା- ପାଣି ଯୋଉ ଆସିଛି ତ ସେଇ ପାଣି କୁ ମୋ ମୁହଁ ଉପରେ ଛିଟିଦେଲାଣି।
ହେଁ ହେଁ ହେଁ ହଁ
ମଜାମସ୍ତି ଚାଲିଛି ଏବେ।
ତମର ସେ ହଷ୍ଟେଲରେ ଭଲ କିନା ବସିବା ପାଇଁ ଅଛି।
ହଁ ଅଛି ବସିବା ପାଇଁ।
ବୁଲାବୁଲି କରିବା ପାଇଁ ଯାଅ ତ ବଜାର ଆଡେ!
ହଁ କିଛି କାମ ଥିଲେ ନହେଲେ ଯାଉନୁ ଏତେ ବୁଲୁନୁ ଆ ମେ ଆଉ ଏଠି ଦୂର ହିଁ ଅଛି ହଁ ଛାଡନ୍ତି।
ତାହେଲେ ସାର ବି ଛାଡୁନଥୁବେ ହୁଁ କହିକି ଯାଉଥିବ ଆଉ!
ହଁ କହିକି ଆଉ ମ୍ୟମ କୁ କହିକି ସିଗ୍ନେଚର୍ ମାରିକି ପଳାଇ ଯାଉ। ଆଉ ପାଞ୍ଚଟା ସୁଦ୍ଧା ପଳେଇ ଆସୁ। ଯୁଆଡେ ଗଲେ ବି ପାଞ୍ଚଟା ସୁଦ୍ଧା ପଳେଇ ଆଶୁ ଯଦି ଲେଟ୍ ହବ ମ୍ୟାମ କୁ କଲ୍ କରିକି କହିଦଉ କି ଲେଟ୍ ହବ ବୋଲି।
ହଁ ଉ ହୁ
ଆଉ କିଛି କାମ ଥିଲେ ତ ମାର୍କେଟ ବି ଟିକେ ଦୂର ଅଛି। ଗୋଲା ବେଡକୁ ବି ଯଦି କିଛି ମେସ୍ ପେସ୍ ଦେବା ଥିବ ସେଥିପାଇଁ ଯାଉ ନହେଲେ ଯାଉନୁ। ଆଉ କିଛି ତ କାମ ନାହିଁ ଖାଇବା ପାଇଁ ବି- ତ ଏଇ ପାଖରେ ମିଳି ଯାଉଛି ଅର୍ଡର କଲେ ଆସିଯାଉଛି ଆଉ କଣ ଯିବ।
ହୁଁ ତାପରେ ହଷ୍ଟେଲରେ ବିତ ଦଉଛନ୍ତି ଖାଇବା ପାଇଁ। ସକାଳେ ଗାଧୁଆଳେ ରାତିରେ ଦଉଥିବେ ନା ଚାରଟା ବେଳେ ବି ଦଉଛନ୍ତି! ଚାରଟା ବେଳେ ବି ଦିଅନ୍ତି? ହଁ ରା ରାତିରେ ଦଉଥିବେ ଆଉ ସେ ଚା- ତା ଳେ କଣ ମନ ହେଲା ସେଇଠୁ ଅର୍ଡର କରିକି ଖାଇଦଉଥିବ ଆଉ କଣ।
ହଁ ଭୋକ ନାହିଁ କିଛି ଖାଇବା ଇଚ୍ଛା ହେଲା ସବୁ ଜିନିଷ
ହୁ
ହାଲୋ
କୁଜା ହୁଁ
ହଁ
ଝା ଆଉ କଣ କହୁଛ?
ଆଉ ହାଲୋ। କଣ କହିବି ବୁଝିପାରୁନି। କଣ ନା କରିନାହାନ୍ତି ମୁଁ କରିବି ହଁ।
ତମେ କଲ କରିଥିଲ ହଁ ମୁଁ କହିଲି ତମେ କଲ କରି ଥିଲା ନା ଘରକୁ ତମ ଘରେ କଲ୍ କରିଥିଲି?
ନା କରିନାହାନ୍ତି ମୁଁ କରିବିି ବି କଲ।
ହୁଁ।
ହାଲୋ ହଁ। ହଉ ତାହେଲେ ନା ରଖୁଛି। ହାଲୋ। ହ୍ୟାଲୋ ହ୍ୟାଲୋ ହଉ ହଁ ଆଉ ଦନେ କଥା
ହଁ ଆଉ କଣ କହୁଛ କୁହ।
ଆ
ନାଇଁଇ ଯୋଉ ଏବେ ବର୍ଷା ତମ ଆଡେ ଛାଡିଗଲାଣି?
ହଁ ଛାଡିଗଲାଣି।
ନା ଆମ ଆଡେ ପୁଣି ଅନ୍ଧାରିଆ କରିକି ଆସିଲାଣି ପୁଣି ନା ବର୍ଷା ହବ ନା ନା ଡାକିଲାଣି ଜୋରରେ ଆଉ।
ହଁ ହଉ ଦିଦି ଟିକେ ଠିକ ଅଛି ନା ରଖ କୋଚିନ ଟିକେ ପାଠ ପଢ଼େ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହଉ ଦିଦି କହୁଥିଲି ରଖୁଛି ନା ରଖୁଛି କଲ ରଖୁଛି।
ହୁଁ ନା
ନା
ହଁ ଆଉ କଣ କହୁଚ କହୁନ। ତମ ଭାଇ ହଁ ତମ ଭାଇ କଣ କରନ୍ତି?
ଏବେ ଏବେ ତ କିଛି କରୁନି ଏବେ ସେ ପ୍ଲସ ଟୁ ହେରିକା
ତମ ଆଡେ ପବନ ପକେଇଲାଣି?
ହ୍ୟାଲୋ ଆଁ?
ହଁ ମୁଁ କହିଲି ତମର ସିଆଡେ ବର୍ଷା ପବନ ଆସିଲାଣିି କି? ହୁଁ ମୁଁ କହିଲି ସେଆଡେ ବର୍ଷା ପବନ ଆସିଲାଣି କି?
ନା ନା ଆସିନି ଏବେ ତ ଛାଡି ଯାଇଚି ଆସୁ ଥିଲା ଛାଡୁଛି।
ହଁ ଆମର ଏଇଡା ବର୍ଷା ପବନ ପୁଣି ଜୋରେ ଆସ ହେଲାଣି ଆଉ ହଁ ମ୍ୟାମ ରାଗିଲେନି କି? ଓହୋ ମୁଁ କହିଲି ତମ ମ୍ୟାାମ ରାଗିଲେଣି କି? ତମ ମ୍ୟାାମ ରାଗୁଚନ୍ତି କି?
ନାଁ ତ କାଇଁ ରାଗେ
ହୁଁ ମୁଁ କହୁଚ ଯେ ଫୋନ ରଖିବି ବୋଲି
ନା ନା ଆମର ଏଇଟା ହଉଚି ଏଇଠାରେ ହଷ୍ଟେଲ ରେ କଣ କହିବି ଯୋଉ ପ୍ଲସ୍ ଟୁ ପିଲା ତାଙ୍କୁ ଫୋନ୍ ରଖିବା ଏଲାଓନିଁ ଯେଉଁ ବାକି ପିଜି ପିଲା ଆଉ ୟୁଜି ପିଲା ଏଲାଓ ଅଛି ଫୋନ ରଖିବା।
ହୁଁ।
ହୁଁ ହଷ୍ଟେଲରେ ବି ଏଲାଉ ଅଛି ଆଉ ଅ ସନ୍ଧ୍ୟାବେଳେ କେବଳ ସାତଟାରୁ ନଅଟା ଯାଏ ଫୋନ୍ ସୁଇଚ୍ ଅଫ୍ କରି ପାଠ ପଢିବା ପାଇଁ
ପାଠ ପଢ଼ିବା ପାଇଁ ମୋବାଇଲ ସୁଇଚ ଅଫ କରିଦଉଥିବେ।
ହଁ ହଁ ଏ ସନ୍ଧ୍ୟାବେଳେ ରାତି ସାତଟା ସନ୍ଧ୍ୟା ସାତଟା ଆଉ ନ ସ ସାତଟାରୁ ନଅଟା।
ହଁ ସାତଟା ନଅଟା ମୋବାଇଲ ସୁଇଚ୍ ଅପ୍ କରିଦିଅନ୍ତି।
ହୁଁ ସେଟପ କରିକି ନିଜେ ପାଠ ପଢୁ ଆଉ।
କଲେଜ କୁ ମୋବାଇଲ ନେଇକି ଯାଉ ନା ଯାଉନି।
ହଁ ଯାଉ ସେଠି ପୁଣି ଏବେ ଏବେ କରୋନା। ତାପରେ କଣ କହିବିବି କରୋନା ବେଳେ ହିଁ ଯୋଉ ଫୋନ।
ହେଲୁ କଲେଜ ଟା କେତେ ବାଟ।
ପାଖ ହିଁ ଅଛି ଆମେ କଲେଜ ହଷ୍ଟାଲରେ ରହୁ ଗଭର୍ଣ୍ଣମେଣ୍ଟ ହଷ୍ଟାଲ ହଁ ପୁରା ପାଖରେ। ବାହାରି ରହୁନୁ ଆଉ ଯିବା ପାଇଁ ଯିବା ଆସିବା ପାଇଁ ଅସୁବିଧା ଆଉ। ଏଇ ହଷ୍ଟେଲ ପାଖରେ ପାଞ୍ଚ ଦଶ ମିନିଟ୍ ହେଲେ ବି ରେଡି ହେଇକି ଆରାମସ ଖାଇ ପିଇକି ପଳେଇଯିବ ଆଉ କଷ୍ଟ ଲାଗନି ଆଉ ବାହାରିଥିଲେ ଅଟୋରେ ଆସି ଯିବ ଅଟରେ ଯିବ ସେଇଟା
ହୁଁ ଯବେ ଆସିବା ପୁଣି କଷ୍ଟ ପୁଣି ପଇସା ବିସ ସେ ଯିବା ସେ ପାଇଁ ବି ପଇସା ଦରକାର ଖର୍ଚ୍ଚ।
ହଁ ହଁ ପାଖରେ ଭଲ ଅଛି ଆ
ହଁ ପାଖରେ ହେଲେ ଭଲ ନିଜେ ଯାଇପାରୁଥିବ ଚାଲିକି ଭଲ। ଏମିତି ହେଲେ ଗାଡିିକି ପେ କରିବ କେଉଁନ ଗାଡ଼ି ମିଳିବ କେଉଁଦିନ ନ ମିଳିବ ପୁଣି ଲେଟ୍ ହେବ କଲେଜରେ ପହଞ୍ଚିଲା ବେଳକୁ
ହଁ ଆଉ ବେଶୀ ଦିନ ତ ବର୍ଷା ଦିନ ଆଉ ଖରା ଦିନ କଷ୍ଟ ଖରାରେ ଏତେ ଦ
ନା ଖରା ଦିନ ହେଲେ ଚଳିବ ଏ ବର୍ଷା ହେଲେ କଷ୍ଟ। ବର୍ଷା ଦିନରେ ଟିକେ କଷ୍ଟ କଲେଜ ଯିବା ଆସିବା ପାଇଁ।
ହଁ ବର୍ଷାରେ ବି ଖରାରେ ବି ଯଦି ହଷ୍ଟେଲ ଯେମିତି। ପାଖ ଯଦି ଥିବ କଲେଜ ରୁ। ବେଶୀ ଦୂର ବି ନାହିଁ ସେଠାରୁ ଚାଲି ଚାଲି ପୁଣି ଆସିବାକୁ ପଡିବ ଆଉ ଖରାରେ ଯୋଉ ଗ। ଗରମ ଆଉ ଖରାରେ ଚାଲିଲା ବେଳକୁ କାଦି
ହଁ। ହୁଁ ହୁଁ। ଆଉ ତମେ ଚା ଫା ପିଅ ନା ଚଟବେଳେ ନା ପିଅନି।
ନା ମୁଁ ତା ପିଏନି।
ବିଲକୁଲ ବି ପିଅନି?
ହାଲୋ ଦିଦି। ହାଲୋ ଭାଇଚନ୍ଦ। ହଁ କେବେ କେବେ ଆଉ।
ତମକୁ କଣ ଖାଇବା ପାଇଁ ଭଲ ଲାଗେ।
ଆ ଶୁଣ ଦିଦି ଶୁଣିଲ।
ମୁଁ କହିଲି ତମକୁ କଣ ଖାଇବା ପାଇଁ ଭଲ ଲାଗେ।
ଆଉ କଣ ଖାଇବାକୁ ଭଲ ଲାଗେ। ଶୁଣ ଦିଦି ଆଉ ଥରେ। କରୁଛି ଟାଇ ହେଇଗଲାଣି ଆଉ ଥରେ କଲ୍ କରୁଛି ହାଲୋ। ହାଲୋ ଆଉ ଥରେ କଲ୍ କରୁଛି ଟାଇମ ହେଇଗଲାଣି। ହାଲୋ ଆଉ ଥରେ କଲ୍ କରୁଛି।